ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁଁ ତାପରେ ହଁ ଶୁବା ଯାଉଚି।
ଅ କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଠିକ୍ ଠାକ୍ ଏମିତି ଟିକେ ଗରମ ଗରମ ଲାଗୁଚି ଆଉ।
ଅ ହ ରୋଷେଇ ସରିଲାଣି କି?
ହଁ ହଁ ରୋଷେଇ ସରିଲାଣି। ରୋଷେଇ ସରିଲାଣି ମୁଁ ଯେ ଖାଇନି ଆଉ।
ଆଉ ତମେ ଗ୍ୟାସ ରେ ରୋଷେଇ କରୁଚ ନା ଏମିତି ଚୁଲ ରେ?
ହଁ ଗ୍ୟାସ୍ ରେ କଥା ହଉଚୁ ଆଉ ସେ ଯୋଉଁ ଇଣ୍ଡକ୍ସନ୍। ଦିଟା ଜାଗାରେ ଯୋଉ କରେଣ୍ଟରେ ଯୋଉଁ ଚାଲୁନି କି ଗୋଟେ?
ହଁ ହଁ
ହଁ ସେଇଥିରେ ଆଉ ଗ୍ୟାସରେ ବି କଥା ହଉଛୁ।
ଆଚ୍ଛା
ରୋଷେଇ ଜଲ୍ଦି ହେଇଯାଉଛି ରୋଷେଇ କେତେ ଟାଇମ ଲାଗୁଛି ଘଣ୍ଟାଟେ ଭିତରେ ଶେଷ।
ଆଚ୍ଛା
ହ ଖାଲି ଖାଇବାଟା ଏକା ତାହାଲେ
ତାଙ୍କୁ ହଁ ମୋର ତ ସରିଲାଣି।
ଆଚ୍ଛା ଆଚ୍ଛା ଆଉ କଣ କରୁଥିଲ ଏବେ?
ଏବେ କିଛି ନାହିଁ ଏମିତିକା ବସିଥିଲି ଆଉ। ମୁଁ ଘରେ ତ ଗରମ ହଉଛି ବାହାରେ ଟିକେ ବସିଛି ଆଉ।
ଓହୋ ହୋ ବାହାରେ ବଢ଼ିଆ ଲାଗୁଥିବ ନାଇଁ।
ହଁ ବାହାରେ ପବନ ଟିକେ ଆସୁଛି ସଲୁସଲିଆ ପବନ ରେ ବସିବା ପାଇଁ ଅଲଗା ପ୍ରକାର ମଜା।
ହଁ ଠିକ୍ ଆଉ ଗାଁ ଜାଗାରେ ଯାହା ବି ଏବେ ଥଣ୍ତା ଥଣ୍ତା ଲାଗିତେ ଅଛି ନାଁ। ବଢ଼ିଆ ଲାଗୁଛି ଟିକେ। ଆଉ କୁଆଡେ ବୁଲିବା ପାଇଁ ଯାଇନ?
ହଁ ବୁଲିବା ପାଇଁ ତ ଯାଇନି ତମେ କୁଆଡ଼େ ଯାଇଛ କି?
ନା ମୁଁ ଏବେ ତ କୁଆଡ଼େ ଯାଇନି ମୁଁ ଏଇଠି ହେଲେ ନାହିଁ କି ବୁଲିବା ଜାଗା ଯାକ ମାନେ ସେ ହଁ ଡ୍ୟମ୍ ଯାକ ଯେଉଁ ଅଛି ତାପରେ ୱାଟରଫଲ୍ ଯାକ ଯେଉଁ ଅଛି।
ହଁ ହଁ ଯାଇଛି ବଟ ଏବେ ନୁହଁ।
ଉୁଁ ହୁଁ ହୁଁ ହଁ ଏବେ ଖରା ହଉଛି ନା।
ହଁ ଖରା ଅଛି ନା ପାଣି ଲେବଲ ଟା କମି ଯାଇ ତ ଏବେ ଦେଖିବା ପାଇଁ ମାନେ ସୁନ୍ଦର ଲାଗିବନି ଆଉ। ଆଉ ଦେଖିବା ପାଇଁ ଯିବା ଟାଇମ ହଉଛି ବର୍ଷା ଟାଇମ ନହେଲେ ଶୀତ ଟାଇମ ଏ ଟାଇମ ରେ ଦେଖିଯ ମାନେ ମଜା ଲାଗିବ ଆଉ।
ଓହୋ ହୋ ଯେ ବର୍ଷା ଟାଇମ ରେ କେମିତି ରାସ୍ତା ତ ମାନେ ଭଲ ରହିବନି ଏତେ ଆ ତ ତ ଖରାପ
ଆ ରାସ୍ ରାସ୍ତା ଭଲ ନ ରିଲେ କଣ ହବ ସେ ଜାଗା ଟା ସୁନ୍ଦର ଟିକେ ଅଧିକ ଲାଗିବ। ଆଉ ମାନେ ଏତି ସବୁଆଡେ ଗୋଟେ ସବୁଜ ସବୁଜ ଗ୍ରୀନ୍ ଟାଇପ ର କିଛି ଭଲ ଲାଗିବ। ଏବେ ଗଲେ ଆ ଖରା ମାସରେ ସବୁ ନଥିବ ଏମିତି ଜିନିଷ
ହଁ ସବୁ ସେ ପତ୍ର ଯାକ ବି ଝଡ଼ି ଯାଇଥିବ ଖରା ଦିନ ତ ଭଲ ଲାଗିବନି ଆଉ ଖରାରେ ବି ତମେ ଏତେ ଦୂର ଯାଇପାରିବନି ବୁଲାବୁଲି କରିବା ପାଇଁ।
ହୁଁ
ଶୀତ ଦିନେ ହିଁ ଭଲ।
ହଁ
ଆଉ ଇଏରେ ଯାଇନ ଏ ଯୋଉ ପୂତୁଡ଼ି
ହଁ ପୁତୁଡ଼ି। ପୁତୁଡ଼ି ଯାଇଛି। ପୁତୁଡ଼ି ଯାଇ ହଁ।
ଓହୋ ମୁଁ କିନ୍ତୁ ଯାଇନି ଆଉ।
ଆଉ ପୁତୁଡି ଗୋଟେ ପିକନିକ୍ ସ୍ପଟ୍ ଟା ଭଲ ମାନେ ରାସ୍ତା ଟିକେ ଖରାପ ଅଛି। ହେଲେ ଜାଗା ଟା
ଅ ହଁ ଓହୋ ହୋ ମାନେ କେମିତି ଅଛି କି ମାନେ ପୁରା ଗାଡିରେ ଯାଇ ହବ ନା ପୁରା ସେ ପାଖକୁ ନା ଚାଲିଆକୁ ପଡିବ?
ହଁ ପାଖକୁ ଯାଇ ହବ ଯେ ରାସ୍ତା ଟିକେ ଏମିତି ଭଲ ନାହିଁ ଆଉ। ଖାଲ କୋଉଠି ଖାଲ ହେଇଛି କୋଉଠି ଭଲ ଅଛି ଏମିତି ଆଉ।
ଅ ହୋ। ଆଉ ଟିକେ କଣ ଇଏ ମାଟି ରାସ୍ତା ନା କଣ?
ହଁ ମାଟି ରାସ୍ତା ବି ଟିକେ ପଡିବ ଆଉ ପିଚୁ ରୋଡ ଗୁଡାକ ଟିକେ ଖରାପ ହେଇଗଲାଣି। ତା କାମ ହେଇନି ଆଉଏବେ କାମ ହେଇଯାଇଥିବ ବର୍ତ୍ତମାନ ତ ମୁଁ ଯାଇନି ମୁଁ ଗଲା ଟାଇମ୍ ରେ ହେଇନଥିଲା ଆଉ।
ଓହୋ ହୋ ହୋ। ଆଛା ଆଛା ହଉ ଯିବା କଥା କେବେ ଗୋଟେ। ଯେହେତୁ ଗୋଟେ ବୁଲିବା ଜାଗାଟେ ଏବେ ତ ଯାଇନୁ ଯେ ଆମେ
ସେଇଟା ତୁମେ ଆଉ ଏଇଟା ତମେ ବର୍ଷା ଋତୁରେ ଗଲେ ଠିକ୍ ଟା ମାନେ ପାଣି ପଡ଼ିଲାଟା ଦେଖିପାରିବ ଏବେ ଗଲେ ପାଣିଟା ଶୁଖି ଯାଉଛି।
ଓହୋ ଓ ହୋ ହୋ। ବର୍ଷା ଦିନରେ ମାନେ ପୁରା ସେ ପାଣି ଯୋଉ ଆସୁଥିବ ଝରଣା।
ହଁ ହଁ ଭାଇ ର ବୋହୁତ ଲେଖା ଆଉଚି।
ଓହୋ ଲୋକମାନେ ଯାଇଥାଉଛନ୍ତି କି ପ୍ରାୟ।
ହଁ ପ୍ରାୟ ଯାଇଥାଉଚନ୍ତି ହେଲେ। ସେଟା ଗୋଟେ ମୁଁ ଦେଖିଲି ସେଟା ଗୋଟେ ଯେ ଅସୁବିଧା ଟେ ଅଛି ଆଉ ମାନେ ଲୋକମାନେ ପିକନିକ୍ ରେ ଭୋଜି କରିବା ପାଇଁ ଯାଉଛନ୍ତି ହେଲେ ସେଇଠି ଆ ପିକନିକ୍ ରେ ଯାହା ଭୋଜି ଖାଇବା ଜିନିଷ ପତ୍ର ସବୁ ଖାଇକି ଦନା ଫନା ସେଗୁଡ଼ାକ ସବୁ ପକାଉଛନ୍ତି ପ୍ଲାଷ୍ଟିକ୍ ସେଇଟା ଆବର୍ଜନା ହୋଉଚି ନା। ସେଥିପାଇଁ ଟିକେ ଭ ହଁ ପ୍ଳ ପ୍ଲେସ୍ ଟା ସେଥିପାଇଁ ଟିକେ ବେଳେ ବେଳେ ଭଲ ଲାଗୁନି ଆଉ।
ଓହୋ ହୋ ହୋ। ଓହୋ ସେଇଟା ତ ହଁ। ଆକୁଚୁଆଲି ସେମାନେ ସେଇଠି ନେଲେନା ଗୋଟେ ଡଷ୍ଟପିନ୍ ଟାଇପିର କଣ ଗୋଟେ ରଖିବା କଥା ନାଇଁ। ମାନେ ଯୋଉଠି ପକେଇବେ ସମସ୍ତେ ଯାଇକି ସେଇଟା ଗୋଟେ ବୁଲିବା ଜାଗା ଟେ ସବୁଆଡ଼େ ଯଦି ସେଟା ତ ପୁଣି ପ୍ଲାଷ୍ଟିକ୍ ଯାକ ସଢିବନି ଜଲ୍ଦି।
ହଁ।
ଏମିତି ପକେଇଲା ବେଳକୁ ସବୁଆଡ଼େ ଅସନା ସେଇଟା।
ହଁ ପରା।
ହୁଁ ଜାଗା ଟା ବି ଖରାପ୍ ହବ।
ଜାଗା ଟା ବି ଖରାପ ହବ ଆଉ ଯାହା ସେଠି ଯାହା ବି ମାନେ ପଶୁ, ପକ୍ଷୀ ରହୁଥିବେ ମାନେ ସେ ହଁ ସେଇଆ ସେମାନେ ବି ଯଦି କୌଣସି ଜିନିଷ ମାନେ ପ୍ଲାଷ୍ଟିକ ନା ଜରି କଣ କଣ ଖାଇଲେ ସେମାନଙ୍କୁ ବି କ୍ଷତିକାରକ ନା।
ହୁଁ ଠିକ୍ ଠିକ୍ ଠିକ୍ ସେଇଆ। ସେମାନେ ଜାଣିବା କଥା ଲୋକମାନେ ସେମାନେ ନିଜେ ଯଦି ଜାଣି ଜାଣି ଏମିତି କରିବେ ତାହେଲେ ହୋଉ କାହକୁ କଣ କହିବ ଆଉ ସିଏ ଆଉ କିଏ ଆଉ କଣ ଦେଖି ଯାଉଛି କି ସେଠିକୁ।
ଓହୋ।
ଅଁ, ତୋମେ ଯାଇଛ ତାହେଲେ କେତେଥର ଯାଇଚ?
ହଁ ମୁଁ ମିନିୟମ ଚାରି ଥର ଯାଇଥିବି।
ଓହୋ। ଓହୋ, ଉପରେ ମାନେ କଣ ଅଛି? ମାନେ ଉପରୁ ଉଁ, ୱା ଟରଫଲ୍ ଟା ଦେଖାଯାଉଛି ନା କେମିତି କଣ?
ଉପରେ ମାନେ ଏମିତି ସେଟା ଉଁ, ସିଡିି ଟାଇପ୍ ରହିଛି ମାନେ ପାହାଚ ଟାଇପ୍ ରହିଛି। ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଏମିତି ତିନିଟା ବୋଧେ ଅଛି ତିନିଟା ବୋଧେ ଆଉ।
ଓହୋ, ପଥରରେ ନା ଏମିତି କାଠରେ କରାହେଇଛି?
ନା ନା ପଥରରେ ଅଛି।
ଓ ହୋ ହୋ।
ହ
ଯେ ବର୍ଷା ଦିନ ଗଲେ ସେଇଟା ଟିକିଏ ଏକ୍ଚଲି ହଁ ଭଲ ବି ସିନେରୀ ଭଲ ଦେଖିବାକୁ ମିଳିବ। କିନ୍ତୁ ଟିକେ ଡର ଯେ ମାନେ ସବୁ ଓଦାଓଦା ହେଇକି ଥିବ କି ନାଇଁ?
ହଁ ଓଦା ଓଦା ତ ଆଉ ଗୋଡ ଖସିବାର ବି ଚାନ୍ସ ଅଧିକ ଆଉ।
ହଁ ଗୋଡ ସେଇ ଶିଉଳି ଟାଇପ୍ ର ଟିକେ ଟିକେ ହେଇଥାଉଛି ପଥର ଯାକ। ହୁଁ, ସେ ଥିପାଇଁ ଦେଖିକିନା ଯିବା କଥା। ଶୀତ ଦିନ ଗଲେ ସେଇ ବଢ଼ିଆ ଯେ ଶୀତଦିନ ବି ତ ପାଣି ନଥିବ।
ଅ, ଶୀତଦିନ ଏମତି ପାଣି ଆଉଛି କମ କମ ଆ, ଦେଖିଗଲେ ବି କିଛି ନାହିଁ। ଏଇଟା ପିକନିକ୍ ସ୍ପଟ୍ ଜାଗା ଟା ସବୁବେଳେ ଗହଳି ଥାଉଛି ଏମିତି କିଛି ନାହିଁ।
ଓହୋ, ଗହଳି ଥାଉଚି ଉଁ, ଯାଇପାରିବେ ତ ମାନେ ଏ ଯାଇ ହବ ନା ଜଣେ ଦି ଜଣ ନା ଏମିତି ଉଁ, ଗ୍ରୁପ୍ ହେଇକିନା ଯିବାକୁ ପଡ଼ିବ?
ଅ, ନା ଗ୍ରୁପ୍ ହେଇକି ଗଲେ ଅଧିକ ମଜା ଲାଗିବ। ଜଣେ ଦି ଜଣ ଗଲେ ଏମିତି ମଜା ଲାଗିବନି ଆଉ।
ଓହୋ, ହୋ ଉଁ, ହୁଁ, ହୁଁ ପାଖ ହୋଉଛି ସେଟା?
ପାଖ ମାନେ କଣ ଏମତି ପଇଁତିରିଶ ରୁ ଚାଳିଶ କିଲୋମିଟର
ଓହୋ, କେତେ ସମୟ ଲାଗିଯିବ?
ଅ, ଯଦି ବାଇକ୍ ରେ ଗଲେ ବି ସେମତି ଇ, ଗୋଟେ ଘଣ୍ଟା ରୁ ଉଁ, ଦେଢ ଘଣ୍ଟା ଉଁ, ମଧ୍ୟରେ ପହଞ୍ଚିଯିବ। ଆଉ ଯଦି ଏମ ତୋମେ ବୋଲର ରୁ କିମ୍ବା କୌଣସି ଅନ୍ୟ ଗାଡିରେ ଗଲେ ବି ଲାଗିଯିବ ଦି ଘଣ୍ଟା ଆଉ। ଯେ ରାସ୍ତାରେ ଟିକେ ଠିକ୍ ନାହିଁ ମାନେ ରାସ୍ତା ଟିକେ ଠିକ୍ ନାହିଁ, ନହେଲେ ଗୋଟେ ଘଣ୍ଟାରେ ପହଞ୍ଚିଯାନ୍ତା ଆଉ।
ଓହୋ, ହୋ ତାହେଲେ ମାନେ ଏ ତୋମେ ସେ ଗାଡ଼ିରେ ତାହେଲେ ଅଧା ବାଟରେ ରଖିକି ଯିବାକୁ ପଡିବ ମାନେ ଭିତରକୁ ଯଦି ଯିବ?
ନା ନା ସେଇଠୁ ମାନେ ଏ ୱାଟରଫଲ୍ ଜାଗା ମାନେ ରାସ୍ତା ଯୋଉ ନାହିଁ? ଏଇଟା ଫାଷ୍ଟ ମେନ୍ ରୋଡ୍ ପଡୁଛି। ଆ, ମେନ୍ ରୋଡ୍ ଯେତେବେଳେ ସେଇଟା ସେପଟ ଯିବା ପାଇଁ ରାସ୍ତା ଟା ପଡିବ ଏଟା ସେ ସେଠୁ ରାସ୍ତାଟା ଟିକେ ଖରାପ ଅଛି ଗାଡ଼ି ଟିକେ ସ୍ଲୋ ଚଲେଇଆକୁ ପଡ଼ିବ ଆଉ। ସ୍ପିଡ଼୍ ଚଲିଲେ ତ ଦୁର୍ଘଟଣା ଘଟିବ ଆଉ।
ଓ ହୋ ହୋ। ମୁଁ ମାଟି ରାସ୍ତା ନା ପୁଣି। ତାପରେ ବର୍ଷା ଫର୍ଷା ହେଇଥିବ ବୋଲି ତ ସେଇଟା ଇଏ ହଉଥିବ ଖସୁଥିବ ସେ ମାଟି ଯାକ ସବୁ ଉଁ, ହୁଁ,। ଠିକ୍ ଠିକ୍ ହଁ ବଢିଆ ତମେ ବୁଲି ଦେଇକି ଆସିଛ। ଆମେ ଯାଇନୁ କେବେ ଯଦି ମିଳିବ ସୁଯୋଗ ବେଳେ ଯିବା କଥା। ଆଉ ଏବେ କଣ କରିବ?
ଏବେ ଆଉ କଣ କରିବି ଏବେ କିଛି ନାହିଁ ବା ଆଉ ଟିକେ ପରେ ଶୋଇବି ଆଉ।
ଓହୋ ଆଉ ପଢାପଢି କିଛି ନାହିଁ।
ପଢା ପଢି ମାନେ ପଢାପଢି ଏଇ ଟାଇମ ରେ ନାହିଁ।
ଓ ତାହେଲେ ଯାହା ପଡୁଛ ଦିନ ବେଳା ଆଗ ପଡୁଚ।
ଦିନ ଆନ ଛଅଟା ରୁ ଆଟ୍ଟା ଭିତରେ ଯାହା ବୁଡାପୁଢି ଆଉ ନାହିଁ।
ତାହେଲେ ଦିନକୁ ମାତ୍ର ଦି ଘଣ୍ଟା।
ଆ ଦି ଘଣ୍ଟା ଯାହା ମୁଁ ମାନେ ପ୍ଲସ୍ ଟୁ ରେମୁଁ ବୋହୁତ ପରିଶ୍ରମ କରିଥିଲି ହେଲା। ଆ ବୋହୁତ ପରିଶ୍ରମ କରିଥିଲି ଏକ୍ଜାମ ଦେଲି ମତେ ଲାଗିଲା ମୁଁ ଗୋଟେ ଫାଷ୍ଟ ଡିଭିଜନ ଆଣିବି ହେଲା।
ଆଉ ତାପରେ ଏକ୍ଜାମ୍ ଯେତେବେଳେ ରେଜାଲ୍ଟ ବାହାରିଲା ସେତେବେଳେ ଦେଖିଲି ମୋର ସେକେଣ୍ଡ ଡିଭିଜନ ଅଛି ଆଉ। ସେଇଟୁ ମୋର ପଢାଆରେ ଜମା ଇଣ୍ଟେରେଷ୍ଟ୍ ନାହିଁ ଏମିତି ଖାଲି ପଢୁଚି ବଢୁଚି।
ଆରେ ଏମିତି ହେଲେ ଗୋଟେ ହବ ନା କଣ ସେମିତି ନାହିଁ। ଏଟା ମାନେ କୋଉ ଟାଇମିରେ କି ଟେନ୍ଥେ ପ୍ଲସ ଟୁ ନା ଏବେ ରକଥା କୋହୁଚ।
ପ୍ଲସ୍ ପ୍ଲସ୍ ଟୁ କଥା କୋହୁଚି।
ଓ ହୋ ହୋ ହ ହଁ ପ୍ଲସ ଟୁ ଅବଶ୍ୟ ପ୍ଲସ ଟୁ ପାଠଟା ଟିକେ ଅ ଅଧିକ ରହୁଚି ବି କିନ୍ତୁ ଏ ପ୍ଲସ୍ ଥ୍ରୀର ସେମିଷ୍ଟାର ଯାକ ତ ସେଇଟା ବୋହୁତ ମାନେ କମ୍ କମ୍ ହିଁ ଥାଉଚି ଚାପ୍ଟର ଯାକ ତମେ ଆରାମସେ ପଢ଼ିପାରିବ ସେଇଟା। ହୁଁ ହୁଁ ହୁଁ ବଢ଼ିଆ। ଆଉ ପ୍ଲସ୍ ଥ୍ରୀରେ ତ କମ୍ କମ୍ ଅଛି ଭଲସେ ପଢ ଆଉ ଏକ୍ଜାମ ଟା ଦିଅ।
ହୁଁ ଟ୍ରାଏ କରିବି ଭଲ ଦେବା ପାଇଁ।
ହୁଁ ହୁଁ ହୁଁ ଓ ହୋ ହୋ। ହଉ ଶଇ ପଡିବ ତାହେଲେ ଆଉ।
ହଁ ଆଉ ଟିକେ ପରେ ଶୋଇ ପଡିବି।
ଅଁ ହୋ ହୋ। ହଉ ହଉ ଠିକ୍ ଅଛି ତାହେଲେ ଆଉ ରଖୁଚି ମୁଁ ଯାଉଚି ଖାଇବି।
ଆଛା ହଉ ଠିକ୍ ଅଛି।
ହ ହଁ ହଁ।